ହ୍ୟାଲୋ।
ହ୍ୟାଲୋ, ସାର୍ ନମସ୍କାର।
ନମସ୍କାର। ଆପଣ କେମତି ଅଛନି?
ମୁଁ ବହୁତ ଭଲ ଅଛି। ଭଏସ୍ କ୍ଲିୟର ଅଛି।
ହ୍ୟାଲୋ।
ହ୍ୟାଲୋ, ଭଏସ୍ କ୍ଲିଅର ଅଛି?
ଆଜ୍ଞା, ଆଜ୍ଞା କୁହନ୍ତୁ?
ଆଜ୍ଞା, କୁହନ୍ତୁ। କଣ, କରୁଥିଲ? ମୁଁ ବହୁତ ଭଲ ଅଛି।
ହ, ତ ଆ' ମୁଁ ବି ବହୁତ, ଭଲ ଅଛି। ହଁ ଚାଲନ୍ତୁ, ଆମେ ଗୋଟେ ସମସ୍ତଙ୍କ ପାଇଁ, ଶିକ୍ଷା କାହିଁକି ଆବଶ୍ୟକ? ଏ ବିଷୟ ଉପରେ, ଆଲୋଚନା କରିବା।
ହୁଁ, ନିଶ୍ଚିନ୍ତ ବହୁତ ସୁନ୍ଦର କଥା।
ଚାଲନ୍ତୁ। ମାନେ, ଏଇଟା ହଉଛି ଗୋଟେ ବହୁତ ଗୁରୁତ୍ୱପୂର୍ଣ୍ଣ ବିଷୟ। ମାନେ ଶିକ୍ଷା, ମାନେ ସବ ପ୍ରତ୍ୟେକ ମଣିଷର ଜୀବନକୁ ମାନେ ସଫଳ ଆଉ ସୁନ୍ଦର କରିଦେଇଥାଏ। ୟେସ, ସମସ୍ତ ସେ, ମାନେ ସମସ୍ତେ, ମାନେ କହିବାକୁ ଗଲେ, ଶିକ୍ଷା ପାଠ ପଢିବା ଦରକାର। ଆପଣ ଏଇଟା ମାନେ, କାହିଁକି ଭାବୁଛନ୍ତି?
କୋଉଥିରେ ଶିକ୍ଷା ଆମକୁ ଭଲ, ମନ୍ଦ ମଧ୍ୟ ପାର୍ଥକ୍ୟ ବୁଝିବାକୁ, ସାହାଯ୍ୟ କରେ। ଠିକ୍ କଥା ଶିଖି ତ ବ୍ୟକ୍ତି ସମାଜ, ପରିବେଶ ଓ ନିଜ ଅଧିକାର ସମ୍ପର୍କରେ, ସଚେତନ ରହିଥାନ୍ତି। ଶିକ୍ଷିତ, ଶିକ୍ଷା ଟା ନିହାତି ଦରକାର ଆମକୁ। କାରଣ, ଆଜିର ଯୁଗରେ ଭଲ ଚାକିରିୀ ପାଇବା ପାଇଁ, ଶିକ୍ଷା ଜରୁରୀ।
ହଁ, ସେଟା ବି ସତ କଥା। ମାନେ ବହୁତ ପ୍ରକାର, ଯେମିତି ଚାକିରି ମାନେ ଅଛି, ଟା ତର, ଇଞ୍ଜିନୟର, ବୈଜ୍ଞାନିକ ସବୁ, ସବୁ ଜିନିଷ ପାଇଁ ବି କହିବାକୁ ଗଲେ, ଶିକ୍ଷା ଆବଶ୍ୟକ ହେଇଥାଏ। ଆଉ' ମାନ ଦିଏ, ଇଏ ବି ମାନେ ଶୀତ ବି ଆମର, ଦେବ ଇଆର କାର୍ଥାବାର୍ତ୍ତା ଅ, ଚିନ୍ତାଧାରାକୁ ବି ମାନେ ଉନ୍ନତ କରିଥାଏ। ବେଳେ, ବେଳେ ଯଦି ଆପଣ, ଆମର ଖରାପ ଚିନ୍ତା କିଛି ଅଛି। ସେଟାକୁ ଭଲ କରିବାରେ, ବି ସାହାଯ୍ୟ କରିଥାଏ।
ନିହାତି, ମାନେ, ଆମ ଆତ୍ମବିଶ୍ଵାସ ଶୃଙ୍ଖ
ହଁ, ହଁ, ଆମର ଆତ୍ମବିଶ୍ଵାସ ଆମର ପରିଶ୍ରମ ଆଉ' ଆମର, ଧୈର୍ଯ୍ୟ ବି ବଢେଇଥାଏ।
ହୁଁ
ଆଉ ଆଉ ଗୋଟେ ଗୋଟେ ଜାଗାରେ ମାନେ ମୁଁ ଶୁଣିବାକୁ ଯେତିକି ପାଇଛି କି, ମୁଁ ଦେଖେ, ମାନେ ମହିଳା ମାନେ ସେତେ ଶିକ୍ଷା ମାନେ ଗ୍ରହଣ କରିପାରନ୍ତି ନାଇଁ, ମାନେ ଗ୍ରହଣ ମାନେ ତା ଶିକ୍ଷା ମାନେ ଦିଆଯାଇ ନଥାଏ ମହିଳା ମାନଙ୍କୁ, ପୁରୁଷ ଅପେକ୍ଷା, ଆପଣ ମାନେ ଏଥିରେ କଣ କହିବାକୁ ଚାହିଁବେ?
ନିହାତି ମହିଳା ଆମ୍ ଆଗରୁ ଏସବୁ ନଥିଲା, ମହିଳା ମାନଙ୍କୁ ଶିକ୍ଷାର ସୁଯୋଗ ଦିଆଯାଉନଥିଲା। କି ଘରେ ରହି କାମ ହିଁ କରିବେ, କିନ୍ତୁ ଏବେ ନିହାତି ଶିକ୍ଷା ଦରକାର, ସମସ୍ତଙ୍କ ପାଇଁ ଦରକାର, କେବଳ ମହିଳା ପାଇଁ ନୁହେଁ କି କେବଳ ପୁରୁଷ ପାଇଁ ନୁହେଁ। ମହିଳା ସମାଜର ବିକାଶ ପାଇଁ ନାରୀ ଶିକ୍ଷା ଅତ୍ୟନ୍ତ ଜରୁରୀ, କୁହାଯାଏ- ଜଣେ ନାରୀ ଶିକ୍ଷିତ ହେଲେ, ଗୋଟଏ ପରିବାର ଶିକ୍ଷିତ ହ
ହଁ ହଁ ସେଇଟା ବି ସତ କଥା।
ଆମର ଉମ ଦେହର ଯତ୍ନ ପିଲାର ଯତ୍ନ ଗୋଟେ ମା ହିଁ ବେ ଭଲ ସେ ନେଇପାରେ, ସେଥିପାଇଁ ଶିକ୍ଷା ଆମର ସ୍ୱଚ୍ଛତା ତା ସ୍ଵାସ୍ଥ୍ୟ ପ୍ରତି ସଚେତନ କରେ, ସେ ସବୁ ଗୋଟେ ମା ଭଲସେ ରଖିପାରିବେ। ତ ମା କୁ ଶିକ୍ଷା ନିହାତୀ ଦରକାର।
ହଁ ମାନେ, ଯୋଉମାନେ ଶିକ୍ଷିତ ମାନେ ଶିକ୍ଷା ଗ୍ରହଣ କର ସେମ୍ନି ସେମାନେ ମାନେ ଜାଣି ପାରନ୍ତି ଟିକା ଗ୍ରହଣ ବିଷୟରେ, ଆଉ ହେଲ୍ଥ କେୟାର ବିଷୟରେ ମାନେ କଣ ପ୍ରୋଟିନ ଫ୍ରୋଟିନ ବିଷୟରେ ବି ଜାଣିପାରନ୍ତି ଆଉ ସେ ସମାଜ ପାଇଁ ବି ବହୁତ ମାନେ କଣ ସମସ୍ତଙ୍କୁ ଶିକ୍ଷିତ କରିଥାଏ କୌନା କଣ ଭଲ ଜିନିଷ ନାରୀ ପ୍ରତି କେବଲିଆ ବଲିଆ ଅତ୍ୟାଚାର ବି ହୁଏ, ସେମାନେ ଭୁତ୍ ରେ ବି ଅତ୍ୟାଚାର ହେଲେ ସମସ୍ତେ ଲୋକ ଗାଁ ଲୋକମାନେେ ଅଶିକ୍ଷିତ ମାନେ ଯୋଉମାନେ ଅଶିକ୍ଷିତ ସେମାନେ ତାକୁ ସପୋର୍ଟ ବି କର। କାରଣ ଏଇଟା ଯଉମନେ ଶିକ୍ଷିତ ମାନେ ସେଇଟା ତାକୁ ବିରୋଧ ବି କରିଥାଏ।
ହଁ ନିହାନ୍ତି
ହଁ ମାନେ ଦେଶରେ ବି ଏହାର ମାନେ ବହୁତ ବି ଏହାର ପ୍ରଭାବ ଅଛି, ଯେମିତି କିି ମା ଆମକୁ ହଁ ଶିକ୍ଷା ଆମକୁ ଆମର ଅଧିକାର ଯୋଉଟା ମାନେ ସ୍ଵତନ୍ତ୍ରତା ଅଧିକାର ଆଉ କର୍ତ୍ତବ୍ୟ ବିଷୟରେ ଜଣା ପାଇଁ ଥାଇ ଆମେମାନେ ଆମ ଦେଶ ପାଇଁ କଣ କରିବା ଦରକାର, କେମତି କଣ ମାନେ ଆଗକୁ ବଢିବା ଦରକାର ଆଉ କେମିତି ଆମେ ଜଣେ ନିଜକୁ ମାନେ ଭଲ ନାଗରିକ ଭାବେ ଗଢିପାରିବା ଅନ୍ୟକୁ ବିଢିବାକୁ ଦବା ଆମେ ଗଢିବା କେବଳ ଆମେ ନିଜ ପାଇଁ ହିଁ ଚିନ୍ତା କର ଅନ୍ୟ ମାନଙ୍କୁ ବି ଇ ଶିକ୍ଷା ପ୍ରଦାନ କରିବା, ଅନ୍ୟ ମାନଙ୍କୁ ବି ଭଲ ଦିଗରେ ଯା ମାନେ ଆସ ୟେ କୁ ଦବା ଆହୁରି ବି ମାନେ ଏମତି ହିଁ ମାନେ ଶିକ୍ଷା କେମିତି ମାନେ ନିଜର? ମନିଷର, ମାନେକଣ ଆସ ହଁ ଚିନ୍ତନ, ମାନେ ଚିନ୍ତନ ଇଏକୁ କେମିତି ମାନେ ପ୍ରଭାବ ପକେଇଥା, ଆପଣ କିହି ପାରିବେ?
ଦେଶରେ ଉମ ଦେଶର ଉନ୍ନତି ପାଇଁ ଶିକ୍ଷିତ ନାଗରିକ ଆବଶ୍ୟକ ସି କି ସେ ଯୁବକ ଯୁବତୀ ମାନ ଦେଶକୁ ଆର୍ଥିକ ଓ ସାମାଜିକ କ୍ଷେତ୍ରରେ ଆଗକୁ ନେଇଥାନ୍ତି।
ଆଜ୍ଞା।
ଓ ଅଧିକାର ଓ କର୍ତ୍ତବ୍ୟ-ବ୍ୟ ବିଷୟରେ ଜ୍ଞାନ କହିଲେ ଶିକ୍ଷା ଆମକୁ ଆମର ଅଧିକାର କର୍ତ୍ତବ୍ୟ ବିଷୟରେ ବି ଜଣାଏ, ଆମେ ସବୁ କିଛି ଜାଣିପାରିବା, କେମିତି? ଜାଣିବା ଔଜନେମ୍ ଅଶିକ୍ଷିତ ହେଇକି ଆମେ ଗଣତନ୍ତ୍ର ବିଷୟରେ କିଛି ଜାଣିପାରିବାନି। ତ ଏହା ଦ୍ଵାରା ଆମେ ଭଲ ନାଗରିକ ହେଇପାରୁ ଓ ଗଣତନ୍ତ୍ର ସୁଦୃଢ ବି କରିପାରୁ।
ଆଜ୍ଞା।
ଅ ଶିକ୍ଷା ମଣିଷକୁ ବୈଜ୍ଞାନିକ ଦୃଷ୍ଟିକୋଣ ଦେଇଥାଏ
ହଁ ହଁ ଏଇଟା ମାନେ ଏବେ ବି ଯେମିତି ମାନେ ଡିଜିଟାଲ ଯୁଗ ହେଲାଣିିଁ ଶିକ୍ଷା ମାନେ ଧୀରେ ଧୀରେ ଶିକ୍ଷାର ମାନେ ମାତ୍ରା ବି ବଢିବାରେ ଲାଗିଛି ଆଉ ଶିକ୍ଷା ବି ମାନେ ଧୀରେ ଧୀରେ କଠିନ ବି ହେଇଗଲାଣି ସମସ୍ତେ ମାନେ ପାଠ ପଢିବା ବି ଦରକାର ନାଇ ଆଉ ଯେମିତି କଠିନ ବ ପାଠ ଆସି ଲେ ସମସ୍ତେ ମାନେ ତାକୁ ଗ୍ରହଣ କରିବା ଦରକାର ଆଉ ଆଗକୁ ବଢିବା ଦରକାର ସବୁବେଳେ ସେମତି ମାନେ ଗୋଟେ ସମାନ ଆକାର ପାଠ ନଥାଏ କି ସହଜ ପାଠ ବି ନଥାଏ
ତ ଆଜିକା ଡିଜିଟାଲ ଯୁଗ ହେଲାଣି କିନ୍ତୁ ପାଠ ନ ପଢ଼ିବା ଆମେ କେମିତି ଜାଣିପାରିବା ଇଣ୍ଟରନେଟ ବିଷୟରେ କମ୍ପୁଟର ବିଷୟରେ ନୂତନ ପ୍ରଯୁକ୍ତି ବ୍ୟବହାର ପାଇଁ
ମୋବାଇଲ କମ୍ପ୍ୟୁଟର ଏଗୁଡା ସବୁ ମାନେ ଇଏ କରିବା ପାଇଁ ସମସ୍ତେ ସେ ସମସ୍ତଙ୍କ ପାଖରେ ସ୍ମାର୍ଟ ଫୋନ ନଥିଲା ଏବେ ଧୀରେ ଧୀରେ ଯେମିତି ସ୍ମାର୍ଟ ଫୋନ ଆସିଲାଣି ସମସ୍ତେ ଧୀରେ ଧୀରେ ଏବେ ଆପଣ ଦେଖୁଥିବେ ଗାଁ ରେ ବି ମାନେ ସ୍ମାର୍ଟ ଫୋନ ୟୁଜ୍ କରୁଛନ୍ତି ଏବେ ସବୁ ପ୍ରାୟତଃ।
ଯଦି ଶିକ୍ଷିତ ନହବା କେମିତି ଜାଣିବା ସେ ସବୁ ବିଷୟରେ ଆ ମାନେ ଠକେଇ ବି ହଉଛି ଏସବୁ ପାଇଁ। ଆମେ ସେଥିରେ ଫସିଯିବା।
ହଁ ସେଇଟାକୁ ବି ଦେଖିବାକୁ ପଡିବଯେତିକ ସବୁ ଠକେଇ ହଉଛି। ଆଉ ଶିକ୍ଷା ମାନେ ବହୁତ କି ମାନେ କହିବାକୁ ଗଲେ ବହୁତ ଉପକାର ଅଛି ଆଉ ଅପକାର କଣ ଅଛି ଆପଣ କହି ପା ରିବେ ଶିକ୍ଷାର?
କଣ କହିଲେ?
ଶିକ୍ଷାର ମାନେ କିଛି ଉପକାର ସହ କିଛି ଅପକାର ଅଛି ନାଇଁ। ହ।
ହ୍ୟାଲୋ।
ହ୍ୟାଲୋ।
ହଁ କଣ ପଚାରିଲେ?
ମୁଁ କହିଲି ଶିକ୍ଷାର ଆପଣ ମାନେ କଣ ଉପକାର କିଛି କହିପାରିବେ ମାନେ କେମିତି କଣ କଲେ ପିଲାମାନେ ପାଠ ପାଠ ଛୁଆମାନେ କେମିତି କଣ ପଢୁଛନ୍ତି। ଯୋଉମାନେ ପଢୁନାହାନ୍ତି ଆପଣମାନେ ସେ ତାଙ୍କୁ ମାନଙ୍କୁ କଣ କହିବେ?
ହଁ ନିହାତି ମାନେ ଶିକ୍ଷା ଆ ମାନେ ଆମେ କହିପାରିବା ଯେ ଶିକ୍ଷା ପ୍ରତ୍ୟେକ ମଣିଷର ମୌଳିକ ଆବଶ୍ୟକତା। ଶିକ୍ଷା ହିଁ ମଣିଷ ସମାଜ ଦେଶର ଉନ୍ନତି ମୂଳ ଆଧାର। ତେଣୁ ସମସ୍ତଙ୍କୁ ଶିକ୍ଷା ନିହାତି ଧରିବାକୁ ପଡିବ ଶି ମାନେ ଶିକ୍ଷିତ ହବାକୁ ପଡିବ।
ଜ୍ଞା ଯୋଉ ମାନେ ଆଗରୁ ଗାଁ ରୁ ବହୁତ କମ ଲୋକ ଶିକ୍ଷା ମାନେ ପାଠ ପଢିବା ପାଇଁ ଇଚ୍ଛୁକ ଥିଲେ କି ପା ବାହାର ଜାଗାକୁୁ ଯାଉଥିଲେ ଏବେ ମାନେ ଗାଁରେ ବି ବହୁତ ପ୍ରକାର ମାନେ ବହୁତ ଲୋକ ଏମିତି ଆଗେଇ ଆସିଲେଣି ପାଠ ପଢିବା ପାଇଁ ଆମର ମାନେ ସରକାର ବି ମାନେ ବହୁତ କିଛି ପଦକ୍ଷେପ ନେଇଛନ୍ତି ଏଥିପାଇଁ ଆପଣ ମାନେ ଏଥିରେ କଣ କହିବାକୁ ଚାହିଁବେ?
ହଁ ଇଏ ବହୁତ ସୁନ୍ଦର ପଦକ୍ଷେପ କି ବାହାରକୁ ଯାଇକି କୋଉଠି ଏଁ ମାନେ
କଣ ଭଏସ୍‌ ଟିକେ ଆସୁନି କ୍ଲିୟର?
ହୁଁ ଫୁଲ ନେଟୱାର୍କ ଅଛି। ହ୍ୟାଲୋ ଏବେ ଆସୁଛି?
ଆଜ୍ଞା ଆଜ୍ଞା।
ହଁ ତ ବାହାରକୁ ଯାଇକି ଖଟିବାକୁ ପଡୁଥିଲା କି ପାଠ ନଥିଲେ ଶିକ୍ଷା ନଥିଲେ କି ହଁ ବେରୋଜଗାର ବି ହଉଥିଲେ କିନ୍ତୁ ଏଁ ଏବେ ପା ଠ ଶିକ୍ଷା ଦ୍ଵାରା ଦାରିଦ ଦ୍ର ଆଉ ଅନ୍ଧବିଶ୍ୱାସ ଅଜ୍ଞାନତା ଦୂର ହେଇଯିବ ଅନ୍ଧ ଅନ୍ଧବିଶ୍ୱା
ହଁ ସେଇଟା ବି ହେଇଯାଉଛି ଗାଁ ମାନେ ଗାଁ ବି ଯେ ଦେଖିବେ ଗୋଟେ ଗୋଟେ ଗାଁ ରେ ଏବେ ବି ଚାଲିଛି। ରେଡି ଗୁରାକ।
କେବଳ ଅଜ୍ଞାନତା ପାଇଁ ଅଶିକ୍ଷୀତା ପାଇଁ। ଯଦି ଜଣେ ଶିକ୍ଷିତ ଜଣେ ଥାଏ ଥିବ। ତାଙ୍କୁ ବୈଜ୍ଞାନିକ ଆଧାରିତରେ ବି ସବୁ ଜଣେଇ ଦେଇ ପାରିବ କି ଏଇଟା ଉଚିତ। ହୁଁ ଉଚିତ ଅନୁଚିତ ବିଷୟ ରେ। କେବଳ ଶିକ୍ଷା ହଉଛି ମୂଳ ଭା ଦାରିଦ୍ର୍ୟ ବି ଦୂର କରିପାରିବ ଜଣେ ଯଦି। ଏ ଫସଲ କରୁଛି ତାକୁ ସେ ବିଜନେସ ଆକାରରେ ଶିକ୍ଷିତ ଆକାରରେ ସେ ତାକୁ କେମିତି କଣ। ଅ-ମ ବାଣିଜ୍ୟ କରିବ ତାକୁ ସେ ବି ବୁଝେଇ ଦେଇ ପାରିବ।
ଆଜ୍ଞା ସାର୍। ମାନେ ଶିକ୍ଷା ମାନେ। ଗଲେ କିଛି ଛୋଟ ବେଳୁ ସମସ୍ତେ ପାଠ ପଢିବା ଦରକାର। ଆଗକୁ କେହି କହିବ ମାନେ ବେଳେ ବେଳେ ବଡ ହେଲେ ସମସ୍ତେ କୁହନ୍ତି ଯେ ପାଠ ପଢିଲେ ହିଁ ବଡ ମଣିଷ ମାନେ। ପଇସା ରୋଜଗାର କରିପାରିବେ ଏବେ ମାନେ ଯୋଉଟା ଦେଖଉଛି ବେକାରୀ ସମସ୍ୟା ଆପଣ ଆ ଥୀଏରରେ କଣ କହିବେ।
ହଁ କଣ କହିଲେ?
ହାଲୋ
ହାଲୋ କଂ କହିଲେ।
କଇଲି ଆପଣ ମାନେ ଏବେ ମାନେ ପାଠ ପଢିବା ଦ୍ଵାରା। ଏବେ ବେକାରୀ ସମସ୍ୟା ବି ବଢିଲାଣିି ଆପଣ ଏଥିରେ କଣ କହିବେ?
ହଁ ସିଏ ବି ଗୋଟେ ମୂଳ କାରଣ। କିଏ ପାଠ ପଢ଼ିକି ବି ବେକାରୀ ହେଇକି ବସୁଛନ୍ତି ଚାକିରୀ ବି ମିଳୁନି।
ହଁ ମାନେ ଇଣ୍ଡିଆରେ ବି ଦେଖ। ଦେଖିଆକୁ ଗଲେ କାରଣ ବହୁତ ପପୁଲେସନ ଅଛନ୍ତି ନା ଆଉ। କରି ହଉନି ଯୋଉଥିରେ ବି ଦେଖିଲେ ସବୁଥିରେ ମାନେ କମ୍ପିଟେସନ ହେଇଯାଇଛି।
ସବୁ ଜିନିଷ ହଁ ଏଇଟା ଆମ ଦେ ଶ ର ଇଏ ଶୁଧ୍ରୁଡ ହବା ଦରକାର। ଇଏ ନହେଲେ ବେକାରୀ ଏସବୁ ପାଇଁ। ନିଜର ତ ଇଏ ନୁହେଁ ନା ଏମ ପା
ଆଉ ସରକାର ସରକାର କିଛି ପଦକ୍ଷେପ ନଉ
ସେଥିପାଇଁ ତ କହିଲି ପି ସୁଦୃଢ ହିଁ ନାହିଁ। ଯୋଉଥିପାଇଁ ବେକାରୀ ସମସ୍ୟା ବଢୁଛି।
ଆଜ୍ଞା ମାନେ କିଛି ନିଜେ। କିଛି ଦେଖୁିବି ନାହାନ୍ତି କାହାର କଣଟା କଲେ ଅ ମାନେ ଉଚିତ ହବ କଣ ଟା କଲେ ଅନୁଚିତ ହବ। ତାପରେ ସୋସିଆଲ ମିଡିଆ ଆସିଲାଣି ସବୁ ମାନେ ତା ଭିତରେ ମାନେ। କହିଆକୁଗଲେ ବହୁତ ବୁଝାମଣା ବି ହେଇଯାଉଛି ସୋସିଆଲ ମିଡିଆ ଦ୍ଵାରା ସେଥିପାଇଁ ଲୋ କ ମାନେ ବୁଝିପାରୁ ନାହାନ୍ତି ଯେ କୋଉଟା ଉଚିତ କୋଉଟା ଅନୁଚିତ।
ହୁଁ।
ହାଲୋ।
ଆଜ୍ଞା।
ହଁ ଆଉ ଆଉ! ହଉ ତାହେଲେ ମୁଁ ରଖୁଛି ଆପଣଙ୍କ ସଙ୍ଗେ କଥା ହେଇ ବହୁତ ଭଲ ଲାଗିଲା ଆଉ।
ମତେ ବି ବହୁତ ଭଲ ଲାଗିଲା ଆପଣଙ୍କ କଥା ଶୁଣି। ଆଉ ବହୁତ ଭଲ ବିଚାର ବି ଆସିଲା।
ଆଜ୍ଞା ନମସ୍କାର ରହିଲି ଆଜ୍ଞା।